ନମସ୍କାର୍।
ହାଲୋ ହଁ ପ୍ରଣାମ ବନ୍ଧୁ ପ୍ରଣାମ ହଁ। ହଁ ବନ୍ଧୁ କୁହନ୍ତୁ ହାଲୋ।
ବନ୍ଧୁ
ହଁ ବନ ହାଲୋ ହାଲୋ।
ହୁଁ ବନ୍ଧୁ ନମସ୍କାର କୁହନ୍ତୁ?
ନମସ୍କାର ନମସ୍କାର ଆଉ ବହୁତ ଏତେଦିନ ପରେ ମନ ପକେଇଲେ କୁଆଡେ ଯାତ୍ରା ଆଡେ ଯାଇଥିଲେ ମୁଁ ଶୁଣିଥିଲି ବୁଲାବୁଲି ଚାଲିଥିଲା।
ନାଇଁ ଯାତ୍ରାଆଡେ ଯାଇନି ମୁଁ ଭାବୁଚି। ଆମେ ତମର ଆମର ମିଶିକି ଟିକିଏ କୁଆଡେ ଭ୍ରମଣରେ ଯିବା।
ହଁ ହଁ ମୁଁବି ଭାବୁଥିଲି ବହୁତ ଦିନହେଲା ସାଙ୍ଗସାଥି ସହ ଯାଇନି ଭ୍ରମଣ କରିବାକୁ। ଆଉ ଏମିତି ଗୋଟେ ଭଲ ଜାଗାକୁ ବୁଝିବୁ। ଯିବା ବୋଲି ଭାବୁଚି ମନବି ପ୍ରସନ୍ନ ହେଇଯିବ କୁହନ୍ତୁ କୋଉଠି କଣ ଯିବା ଭାବୁ ଜଳଦି
ଭାବୁଚି ଆମର ଉ ଆମର ନର୍ଥ ମାନେ ଉପର ଉପର ଭାରତଟାଆଙ୍କ ଆଡକୁ ବୁଲିବା ପାଇଁ ବସ ଷ୍ଣବ ଦେବୀ ଆଡକୁ ଯିବାକୁ ପଡିବ।
ଆଚ୍ଛା ଆଚ୍ଛା ଉତ୍ତର ଭାରତ ଆଡେ ସେଠିତ ସେଠାକାରତ ଦୃଶ୍ୟତ ବହୁତ‌ ଅପୂର୍ବମୟ ଆଉ ବହୁତ ରମଣୀୟବି।
ବହୁତ ରମଣୀୟ ନୈରାଶ୍ୟମୟ ସୁନ୍ଦରମୟ ଆରର୍କ। ପାହାଡ ପ୍ରତି ଯାହାକୁ ବହୁତ ଇଚ୍ଛା ସେଇ ଜାଗା ତାପାଇଁ। ସମ୍ପୂର୍ଣ୍ଣ ଭାବେ ସଠିକ ଠିକ ଅଟେ ବୁଝିଲ କଥାଟା।
ସେଇଟାତ ଭାଇ ସ୍ଵର୍ଗ ପରି ଲାଗେ ତ ହଁ ଭଲ ଭାବିଚନ୍ତି ବୈଷ୍ଣବଦେବୀ ମନ୍ଦିର ଆଡେ। ଏମିତି ହେଇକି ମୁଁ ଭାବୁଚି ସେ ପାଖା ପାଖି ଆମର ଦିଲ୍ଲୀ ଟିକେ ଯାଇକି ଆମର ଇଣ୍ଡିଆ ଗେଟ ଲାଲକିଲ୍ଲା ଏଗୁଡା ଟିକିଏ ଦେଖିକି ପୁଣି ଜାମ୍ମୁ କାଶ୍ମୀର ଆଡେ ଟିକେ ବୁଲିଥିଲେ ଭଲ ହୁଅନ୍ତା ଭାବୁଥିଲି କଣ କହୁଛନ୍ତି?
ବନ୍ଧୁ ଯିବା କଣ କହୁଛନ୍ତି ଯିବାନା କେବେଠୁ ହେଲା ଯାଇନି କୁଆଡେ? ଯିବା ମଣିଷ ଘରେ ରହି କଣ କରିବା ଯିବା କଥା?
ହଁ ହଁ ନିଶ୍ଚ ନିଶ୍ଚୟ ଆଉ ସେ ପାଖଆଡେ ଲଦାକା ଆଡେ ଟିକେ ଯିବା।
ଲେ ଲଦାକ ସ୍ପୁତି ସ୍ପିତିଭେଲି ପାଇଁ ମତେ ଯିବା ପାଇଁ ବହୁତୁ ମନକରେ ଅଟଳସେତୁବି ଦେଖିବାକୁ ବହୁତୁ ମନକରେ। ସମୟହିଁ ମିଳୁନି। ଏବେ ଢାଳ ବାବୁ ଯାଇଚନ୍ତି ପନ୍ଦର ଦିନି ଛୁଟି ନେଇକି ଆମକୁ ଛୁଟି ମିଳିବକି ପନ୍ଦର ଦିନ।
ଉୁଁ ନାଁ ନାଁ ଆମକୁ ପନ୍ଦର ଦିନ ଏତେ ଗୁଡାଏ କିଏ ଦବ ଛୁଟି? ଏଇ ଚା କଣ? ଆମର ଉପର ଲୋକଙ୍କୁ ମ୍ୟାନେଜରକୁ ସଦବୁଦ୍ଧି ଟିକିଏ ଆସିଲେ କେଜାଣି ଦବ। କିନ୍ତୁ ତାଙ୍କର ଭାଗ୍ୟ ଯାଇଚନ୍ତି ବୁଲିବାକୁ। ଆମେବି କିଛି ପ୍ଲାନ କରିବୁ ଅଳ୍ପ ଦିନ ପାଇଁକି ହଉ
ଆମେ ଯିବା ଭାବୁଚି କେଦାରନାଥ ଆଡେ ଯିବାପାଇଁ ଭାବୁଚି।
ହଁ ନିଶ୍ଚୟ ନିଶ୍ଚୟହଏବେକାରତ ବହୁତ ଭିଡ ଥିବ। ଏବେ ମାସେ ଦୁଇ ମାସ ହେଲା ଖୋଲିଚନ୍ତ ଖୋଲିଚି ସେଇ ଗେଟ ଆପଣ ଜାଣିଚନ୍ତିକି କେଦାରନାଥରେ ଛଅମାସ ଖୋଲେ ଛଅମାସ ବନ୍ଦ।
ହଁ ସେ ବରଫ ପଡେନା ଆମର ଦୀପାବଳିରୁୁ ଅକ୍ଷତୃତିୟା ଯାଏଁ। ଆମର ମନ୍ଦିର ବନ୍ଦଥାଏ ବଦ୍ରିନାଥ। କେଦ୍ରିନାଥ ଦୁଇଟି ଧାମ ବନ୍ଦ ଥାଏ ବୁଝିଲେ ସେଇ ଯୋଉ ଛୋଟ ଚାର। ଆପଣ ଯୋଉ ଗଙ୍ଗୋତ୍ରୀ ୟମୁନୋତ୍ରୀ ବଦ୍ରୀନାଥ। କେଦାରନାଥ ଆପଣ ଏବଂ। ଖାଲି ଅକ୍ଷ ତୃତୀୟା ରୁ ଦୀପାବଳି ଯାଇକି ଦର୍ଶନ କରିପାରିବେ। ତାପରେ ଆପଣ ଦର୍ଶନ କରିପାରିବେ ନାହିଁ। ଗେଟ୍ ଗୁଡାକ ସବୁ ବନ୍ଦ ହୋଇଯାଏ।
ସତ ସତ କହିଲେ ଭାଇ ଯୋଉ ଥଣ୍ଡା ପୁରା ମାଇନସ୍ ଆମର। ପନ୍ଦର କୋଡିଏ ଡିଗ୍ରୀ ପାଖାପାଖି ପଳାଏ। ପୁଣି ଆମର ଯୋଉ ବରଫରେ ଢାଙ୍କି ହେଇଯାଏ। ସେ ମନ୍ଦିର ଗୁଡା ସବୁ। ଆଉ ଭଲ କରିଛନ୍ତି ସରକାର। ଭଲ ପଦକ୍ଷେପ ନେଇଛନ୍ତି ବନ୍ଦ କରିକି ଯେ। ନହେଲେ ବହୁତ ଗୁଡା ଦୁର୍ଘଟଣା ହେଇଥାନ୍ତା। ଆଉ ଏବେ ତ ଭାଇ ବହୁତ ଭିଡ।
ଏବେ ବହୁତ ଭିଡ। ଆଉ ସେ ଯୋଉ ଦୃଶ୍ୟ ଆମର କେଦାରନାଥ୍ ଗଲା ବେଳେ ଲାଗେ। କେତ ଆପଣ ଜାଣିଛନ୍ତି। କେମିତି ଯାଆନ୍ତି ସେଠିକି।
ସେୟା ପରା ବହୁତ। ଭିଡ ବହୁତ, ବହୁତ ଏକା ଲାଗେ ସେଇ ଯିବା ପାଇଁ। ସଂଘର୍ଷ ଷୋଳ କିଲୋ ମିଟର ଚାଲି ଚାଲି ଯିବାକୁ ପଡିବ ଆଉ। ଏରା ଗୋଟେ ଯେ ବହୁତ କଷ୍ଟମୟ।
ଭେୟା ନିଶ୍ଚୟ ନିଶ୍ଚୟ କିନ୍ତୁ ଭାଇ ସେ ପ୍ରଭୁଙ୍କ କୃ ବାପା ଲୋକ ଷୋହଳ ଷୋଳ କିଲୋମିଟର ଚାଲୁଛନ୍ତି ତ। ସେଥିର ଅଛନ୍ତି କର୍ମଚାରୀ। ଷୋହଳ କିଲୋମିଟର ଲୋକଙ୍କୁ ବସେଇ ବି ନଉଛନ୍ତି। ମେ ସେଥିର ଜାଗାର ମହିମା।
ତର୍ପୟ ତର୍ପଯ୍ୟ ବହୁତ। ଗମ୍ଭୀର ଶୈଳେ। ସେଇ ଜାଗା ଯିବା ପାଇଁ ବହୁତ କଷ୍ଟ। ଆଜ୍ଞା କଣ କରିବେ। ଏତେ ଯଉ ବର୍ଷା ହେଇଯାଏ ବହୁତ। ଭୂସ୍କଳନ ହୁଏ, ବର୍ଷା ହୁଏ। ବନ୍ୟା ବାତ୍ୟା ସବୁ ଝଡ଼ ହୋଇଥାଏ କଣ କରିବେ ଏଇ ଆ ଆପଣ ଆପଣ ଦେଖିଥିବେ ଦୁଇ ହଜାର ତେର ଚଉଦ ମସିହାରେ ଯୋଉ ମହାବିପତ୍ତି ହେଇଥିଲା। କେତେ ହାନି ହେଇଥିଲା ସେଇ ଜାଗାରେ ଆପଣ ଦେଖିଥିବେ ନ୍ୟୁଜରେ।
ହଁ କୁହନ ଭାଇ ଭାଇ ପଥର ବତର ପୁରା ଖସିକି ରୋଡ୍ କୁ ଆମର ରାସ୍ତା ଗୁଡା ସବୁ ଭାଙ୍ଗିଲା ପରି ହେଇ ଯାଇଥିଲା। ବହୁତ ଅସୁବିଧା ହେଇଥିଲା ପୁଣି ସେଥାକାର ତ ରାସ୍ତା ଏମିତି ପକ୍କା ରାସ୍ତା ନାହିଁ। ଏମିତି ନର୍ମାଲ। ଆମର ସମା ସମାନତଃ ରାସ୍ତା ପୁଣି ଛୋଟିଆ ରାସ୍ତା ବେଶୀ ଓଷାର ନାହିଁ। ଆଉ ସେଠି ଯୋଉ ଯିବା କଥା ବହୁତ ସଂଘର୍ଷମୟ ଆପଣ କହିଲେ। ଆଉ ସେଥିର ବାଦ୍ କିନ୍ତୁ ଦୃଶ୍ୟ ଟା ଭାଇ ବହୁତ ରମଣୀୟ। ଆମର ପାହାଡ ପର୍ବତ ରହିକି ପୁଣି ବରଫ ସେଥିରେ ରହିକି ମାନେ ଦୃଶ୍ୟ ଟା ସ୍ୱର୍ଗ ପରି ଲାଗେ।
ବାବା କେଦାରେଶ୍ଵରଙ୍କର ଶୁଣନ୍ତୁ କଥା ଟା, ବାବା କେଦାରେ କେଦାରେଶ୍କର କେଦାରେଶ୍ଵରଙ୍କ ଯେବେ ଯାଇଁ ଆଶୀର୍ବାଦ ନାହିଁ ଆମେ ସେବେ ଯାଇଁ ସେଇ ଜାଗାକୁ ଯାଇପାରିବା ନାହିଁ କଥାଟା ବୁଝିଲେ।
ନିଶ୍ଚୟ ନିଶ୍ଚୟ ଆଉ ତାଙ୍କ ଆଶୀର୍ବାଦ ବିନା ହଁ।
ତାପର୍ଯ୍ୟୟ ତାର ଗୋଟେ ସୌନ୍ଦର୍ଯ୍ୟ ହେଲା ଭଗବାନଙ୍କ ଭକ୍ତି ଆଉ ଭଗବାନଙ୍କ ଆଉ ଭକ୍ତଙ୍କ ଭିତରେ ଯୋଉ ଭିତର ସମ୍ବନ୍ଧ ଏହା ଦର୍ଶାଏ ବୁଝିଲେ କଥାଟା। ତା ଆପଣ ଦେଖିଦେଇ ବେ ଅଶୀଏ ବର୍ଷ ଶହେ ବର୍ଷର ବୁଢା ବୁଢୀ ଷୋଳ କିଲୋମିଟର ଚାଲିକି ପଳାନ୍ତି, ଆପଣଙ୍କୁ ମୋତେ କହିଦେବେ ଚାଲିକି ଯା ବୋଲି ଆମେ ଯାଇପାରିବାନି କଥାଟା ବୁଝିଲେ।
ହଁଁ ସତ ସତ କଥା ସେଇଟା ବିନା କୃପାରେ ଆମର ସମ୍ଭବ ନାହିଁ ଆପଣ ଯେମିତି କହିଲେ ଶକ୍ତ ଆଉ ଭକ୍ତି ନ ମିଶିଲେ ଏଇଟା ହେଇପାରିବନି। ହଉ ଠିକ୍ ଅଛି ଆମେ ତ ଏଇଟା ହେଲା କେଦାରନାଥ ଯିବା ବୋଲି ଆଜ୍ଞା। ହାଲୋ।
ନିଆ ଏଇ ଯୋଉ ପାହାଡ ଖସିଯାଏ, ପଥର ଖସିଯାଇ, ଆହା ଦ୍ଵାରା ଆଉ ଦର୍ଶନ ବି ହେଇପାରେ ନାଇଁ ସେ ଭକ୍ତି କିଏ ମନ୍ଦିର ବନ୍ଦ ବି ହୋଇଯାଏ ଏତେ ବର୍ଷା ରେଗୁଲାର୍ ହେଲେ। ତ ବୁଝିପାରୁଥିବେ ନା କଥାଟା। ସେଥିପାଇଁ ଭଗବାନ ଯେବେ ଯାଇଁ ନିଜ ଭକ୍ତକୁ ଡାକି ନାହାନ୍ତି ଭକ୍ତ ସେଇ ପର୍ଯ୍ୟନ୍ତ କି ଭଗବାନଙ୍କ ପାଖକୁ ଯାଇପାରିବ ନାହିଁ।
ସତ ସତ କହିଲେ ଭାଇ ହଁ ସତ କହିଲେ। ଏ ବିନା ଭଗବାନଙ୍କ କୃପାରେ ଆମେ କିଛି ହେଇଚି ନା ହେଇପାରିବ।
ପୁଣି ଏତେ ବଡ ଧାମ ସେଇଟା ଆମର କେତେ ବଡ ଧାମ, କେତେ ଲୋକ ଅଜସ୍ର ଲୋକ ଯାଆନ୍ତି ସେ ଠି ଆଉ ବିନା ତାଙ୍କର ଅନୁମତିରେ ଆମେ କିଛି ବି ଯାଇପାରିବାନି। ହଉ ପୁଣି ତାଙ୍କର ତ ବଦ୍ରିନାଥ ଧାମ ବି ଅଛି। ତ ବଦ୍ରୀନାଥ ଧାମ ବି ଟିକେ ଯିବା ବୋଲି ଭାବୁଛି। ତାପରେ ଭଗବାନଙ୍କ କୃପା ହେଲେ ବାରଟା ଚତୁ ଜ୍ୟୋତିର୍ଲିଙ୍ଗ ବି ବୁଲିବାକୁ ଭାବୁଚି ଆପଣ ତ ଗୋଟେ ଯାଇଥିଲେ ବୋ ଧେ ମୁଁ ଜାଣିଚି ଉଜୈନ ଯାଇଥିଲେ।
ତ ସାତୁଟା ରୁ ଆଠୁଟା ଜ୍ୟୋତିର୍ଲିଙ୍ଗ ହେଇସାରିଲାଣି ଦର୍ଶନ।
ଗଲା ଆଉ ଆପଣ ଭଲ ଆପଣଙ୍କର ଅଭିଁଜ୍ଞତା ରହିଛି। ଆପଣ ଆମକୁ ବି ଟିକେ ମାର୍ଗଦର୍ଶନ କରେଇବେ ଆଉ।
ଭାବୁଚି ଏଥର ଛୁଟିରେ ଗଲେ କୁଆଡେ କିଛି ନ ଗଲେ ପୁରୀ ତ ଯିବା ଦର୍ଶନ କରିବା ପାଇଁ ଜଗା ପାଖକୁ।
ହଁ ନିଶ୍ଚୟ ନିଶ୍ଚୟ କମ୍ ଦିନ ହେଲେ ବି ସେଟା ଜଗା ପାଖକୁ ଯାଇ ଦର୍ଶନ କରି ଟିକେ ଆସିଲେ ହିଁ ଭଲ ଲାଗିବ ପୁଣି ବର୍ଷ
ଶୁଶୁନ୍ତୁ ଆଉ ଟିକେ ବଦ୍ରିନାଥ ଧାମର ଗୋ ତା ମହିମା ତାତ୍ପର୍ଯ୍ୟ ଅଛି ଆପଣ ଦର୍ଶନ କରିକି ଆସିବେ ଆସିଲା ପରେ ଆପଣ ଯଦି ବଦ୍ରିନାଥ କେଦାରନାଥ ବଦ୍ରିନାଥରେ ଯଦି ଆପଣ ପିଣ୍ଡ ଦାନ ଦେଇଦେଲେ ଦେଇ ଆପଣ ଯଦି କହିକି ଶ୍ରାଦ୍ଧ କରିକି ପଳେଇ ଆସିଲେ ଆପଣ ଆଉ ଘରକୁ ଆସିଲା ପରେ ଆପଣ ଯେତେଳେ ଆପଣଙ୍କ ବାପାଙ୍କ ବର୍ଷିକା ହବ ଯାହା ବି ହବ ବର୍ଷକୁ ବର୍ଷ ଆପଣ ଯୋଉ ଶ୍ରାଦ୍ଧ କରିଥାନ୍ତି ସେ ଶ୍ରାଦ୍ଧ ଜାଗାରେ ଆପଣ ଛଞ୍ଚା। ଟେକିଦେଲେ ବି ସେଟା ତାର ପୁଣ୍ୟ ହୋଇଯାଏ ବୁଝିଲ କଥାଟା।
ହଁ ହଁ ସେଥିରେ ମହିମା ଅଛି କିନ୍ତୁ। ସେଥିରେ ତ ମହିମା ଅଛି। ଆଉ ସେଟା ବି କିନ୍ତୁ ଆମେ ଯେତେ ସମୟ ଯାଏ ସକ୍ଷମ ସେତେ ସକ୍ଷମ ସେତେ ପର୍ଯ୍ୟନ୍ତ ଯାଏଁ ଆମେ କରିବା କଥା।
କଣ ପାଇଁ ଦେଖନ୍ତୁ। ବଦ୍ରିନାଥ ଦର୍ଶନ କରିବା ଟା ସହଜ କେଦାରନାଥ ରୁ କଣ ପାଇଁ ବଦ୍ରିନାଥ ଯାଏଁ ଗାଡି ଯାଏ।
ହଁ
ବୁଝିଲେ ଗାଡ଼ି ବହୁତ ଘାଟ ବହୁତ ସଂଘର୍ଷ ବହୁତ ଏଠାରେ ବହୁତ ମାନେ ରିକ୍ସ। ଯିବାକୁ ପଡ଼େ କିନ୍ତୁ ଗାଡ଼ି ଯାଏ କେଦାରନାଥରେ ଆପଣ କେଦାରନାଥରେ ଆପଣ ଗାଡ଼ି ଯାଏନି ଆପଣ ଏଥିରେ ହେଲିକାପ୍ଟର୍ ଯିବାକୁ ପଡ଼ିବ। ନହେଲେ ଷୋହଳ କିଲୋମିଟର ଚାଲି ଚାଲିକି ଯିବାକୁ ପଡ଼ିବ ନହେଲେ ଓଟୋରେ ବସିକି ଯିବ। ଯୋଉ ଲୋକମାନେ ଲୋକଙ୍କୁ ବୁଢ଼ା ବୁଢ଼ୀଙ୍କୁ ବସେଇକି ନିଅନ୍ତି କାନ୍ଧରେ।
ହଁ।
କଣ କରିବା ସମସ୍ତେ ତ ଯାଇପାରିବେନି।
ନିଶ୍ଚୟ ନିଶ୍ଚୟ ସେଇଟା କେମିତି ନିଅନ୍ତିୁ ମୁଁ ଦେଖେ ମାନେ ଦେଖିକି ଆଉ ଶୁଣିକି ହିଁ ଆମ ମୁଣ୍ଡ ବୁଲେଇଯିବ ଜଣ ତାଙ୍କେ ବି ଯାଉଛନ୍ତି ପୁଣି ଅନ୍ୟକୁ ପିଠିରେ ବସେଇକି ନଉଛନ୍ତି। ସେଟା ବହୁତ କଠିନର କାମ ଆଉ ତାଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ତ ଅଛି ହିଁ ଆଉ ଏମିତି ଭାବୁଥିଲି। ହେଇଗଲା ଆମର କେଦାରନାଥ ବଦ୍ରିନାଥ ଆଉ ଅମରନାଥ ବି ଗୋଟେ ଅଛି ଅଛି ତ ସେଇଟା ବି କେମିତି କଣ ଯିବା ଭାବୁଥିଲି ଆଉ।
ତ ଅମରନାଥ ସବୁଠୁ କଷ୍ଟ ହଉଛି ଅମରନାଥ।
ଆଚ୍ଛା ଆଚ୍ଛା ମୁଁ ଜାଣିନି ଟିକେ କହିବେ ତ କେମିତି କଣ ଯିବା? କୋଉଠି କଣ?
ବହୁତ ବହୁତ ସେକ୍ୟୁରିଟୀ ବହୁତ ତାର ବହୁତ ପ୍ରୋସିଜର ଅଛି ତା ବହୁତ ରେଜିଷ୍ଟ୍ରେସନ୍ ଆଗରୁ କରିବାକୁ ପଡ଼େ। ବହୁତ ଦର୍ଶନ ମିଳିବାଟା କଷ୍ଟ ବୁଝିଲେ।
ଆଛା ଆଛା ହଁ
ଆମର ଇଏ ତ ଆମର ରହିଲା ବଦ୍ରିନାଥ କେଦାରନାଥ ଆମର ଉତ୍ତରାଖଣ୍ଡରେ ରହିଲା ଆପଣ ଅମାନଗର ବୁଝିଲେ ଆମର ବୈଷ୍ଣୋ ଦେବୀ ପାଖରେ ବୈଷ୍ଣୋ ଦେବୀ ପାଖରେ ବୁଝିଲେ ବହୁତ
ଆଚ୍ଛା।
ହେଲାଣୀ ସେଇ ଢାଳ ମାନେ ଯାଇଥିଲେ ଦର୍ଶନ କଲେ ନା ନାଇଁ ଅମରନାଥରେ।
ଅମରନାଥ କେଜାଣି ଯାଇନାହାନ୍ତି। ହଁ ସେମାନେ ଯାଇନାହାନ୍ତି ବୋଧେ ମୁଁ ତ ହଁ ମୁଁ ତ ଯାହା ଜାଣିଛି ସେ ପ୍ରଥମେ ଇଣ୍ଡିଆ ଗେଟ୍ ଯାଇକି- ପୁଣି ବୈଷ୍ଣ ଦେବୀ ମନ୍ଦିର ହେଇକି ଆମର ଜାମ୍ମୁ କାଶ୍ମୀର ପଳେଇଥିଲେ। ସେଠୁ ପୁଣି ଲେହ ଲଦାଖ ହେଇକି। ଆଉ ଆମର ପେହେଲଗାମ ବି ଯାଇଥିଲେ ବୁଝିଲେ। ତାପରେ ଏମିତି ଆସିକି ଏମିତି କେତେ ଆଡେ ଟିକେ ବୁଲାବୁଲି କରିକି ଏବେ ଭାବୁଛି ଆସୁଥିବେ ଫେରୁଥିବେ ମତେ ଲାଗୁଛି କଣ କଣ ପାଇ ନା ଆମର ଯୋଉ ଗୋଲଡେନ୍ ମନ୍ଦିର ଅଛି କୋଉଠି ଯେ ହରିୟାାନ ରେ ଅଛି। ସ୍ଵର୍ଣ୍ଣ ମନ୍ଦିର ପଞ୍ଜାବ ହରିୟାନ ରେ ଅଛି ଅମୃତସରରେ ଅଛି। ସେଇଟା ହଁ। ସେଇଟା ବୁଲି ସାର ସାରିଲେଣି ମୁଁ ପଚାରୁଥିଲି ଦେଖୁଥିଲି। ତ ଏବେ ଆସୁଥିବେ ଫେରି ଆସୁଥିବେ ଆଉ ତାଙ୍କର ବହୁତ ଭଲ ସ୍ମୃତି ସ୍ମୃତିମୟ ଗୋଟେ ହେଇଗଲା ଯାତ୍ରା ଆଉ।
ବହୁତ ଖର୍ଚ୍ଚ ବି ହେଇଥିବ ପଇସା।
ହଁ ନିଶ୍ଚୟ ନିଶ୍ଚୟ ପଇସା ତ ହଉଚି ଖର୍ଚ୍ଚ। କିନ୍ତୁ ଯିବା କଥା ହଉ ଆମେ ବି ଯିବା ହୁଁ।
କଲ୍ କରୁଛି ସମୟ ହେଲାଣି ରଖିଲି ବନ୍ଧୁ।
ହଁ ବନ୍ଧୁ ରହିଲି।